କେମିତି ଅଛ।
ଭଲ ଅଛ।
ହ୍ୟାଲୋ ଶୁଭୁଛି
ନମସ୍କାର। କେମତି ଅଛ। ଆଜ୍ଞା।
ଭଲ ଅଛି।
କଣ କରୁ
ଆଉ କିଏ ଅଛନ୍ତି।
ମୁଁ ତ ବହୁତ ବଢିଆ ଅଛି।
ମୁଁ ଏଠି ବୁଲୁ ତା
ହଉ। ପଢାପଢି କେମତି ଚାଲଛି।
ଆପଣ କଣ କରୁଛନ୍ତି।
ମୁଁ ବି ଏଇ ଟିକେ ବୁଲୁଥିଲି ଛାତ ଉପରେ ଗରମ ଲାଗୁଛି ତଳେ।
ଆଉ ସନ୍ଧ୍ୟାବେଳେ ଦେବେ ପଢା ଟାଇମ୍। ମୋର ବି ସେଇ ମୁଁ ସନ୍ଧ୍ୟାବେଳେ ଟେ ପଢୁଥିଲି। ପଢିକି ଉପରୁକୁ ଟିକେ ଆସିଚି ଆଉ ଆପଣତ ଇଏ ମନେ ପଡିଲା ତ କଥା ହ ଟିକେ ଇଚ୍ଛା ହେଲା। ଆସିକିରି ଆପଣଙ୍କତ କଥା ହଉଛି ଆଉ। ହୁଁ। ଆପଣଙ୍କର ପଢାପଢି କଣ କେମିତି। କଲେଜ୍ କେମତି ଯାଉଛନ୍ତି? ପୁଣି ଟିଉସନ୍ କେମତି ଯାଉଛନ୍ତି?
ଅ ଦେଖନ୍ତୁ। ଅ ମୋର ଏବେ ପ୍ଲସ ଟୁ ସରିଲା। ତ ମୁଁ ଯେତ କେତେବେଳେ ପ୍ଲସ ଟୁ ପଢୁଥିଲି ଅ ସକାଳେ ଟିଉସନ୍ ଯାଏ। ହେଲା କିି।
ପ୍ଲସ ଟୁ ସରିଲା ତମର ଆଉ ରେଜଲ୍ଟ କଣ କେମିତି ହେଲା। ମତ ତ କହିନାହାନ୍ତି ପାସ୍ କରି ଯାଇଛନ୍ତି ତ।
ହଁ ପାସ୍। କରିଯାଇଛି।
ସନ୍ସ୍।
ଧନ୍ୟବାଦ।
ସ୍ଵାଗତ ସ୍ଵାଗତ।
ହଁ ହଁ ହଁ ହଁ ମୁଁ ବିଜ୍ଞାନ ଷ୍ଟ୍ରିମ୍ ରେ ପଢୁଥିଲି
ବଢିଆ ବହୁତ ବଢିଆ
ଆଉ ଆପଣ କଣ ପଢୁଥିଲେ?
ମୁଁ ସେଇରେ ମୁଁ କଣ କରୁଥିଲି କହିଲେ ସ୍ନାତକ ଡିଗ୍ରୀ
ଆଚ୍ଛା
ସ୍ନାତକ ଡିଗ୍ରୀ ମୋର ବର୍ତ୍ତମାନ ସରିଛି ଆଉ ଏବେ ହେଇ ଭାବୁଛି ଆଗକୁ କଣ କରିବି, ଅ ପ୍ଲାନିଂ କରୁଛି, ଦେଖାଯାଉ କଣ ହଉଛି ଆଉ ଆଁ ମଁ ଯାହା ହଉ ମଁ ଆଉ ତମର ଏଗ୍ଜାମ ଵ କୋଶ୍ଚିନ ବହୁତ ଭଲ ଆସିଥିଲା ତ
ନା ନା ଆମର ଅ ଫିଜିକ୍ସ ରେ ଅଧିକ କୋଶ୍ଚିନ୍ ଆସେ ଥିଲା
ମାନେ ସିଲାବସ୍ ସିଲାବସ୍ ଭିତରୁ ଆସେ ନା ଆଉଟ ଅଫ୍ ସିଲାବସ୍ ଆସେ ପିଲା
ଗଣିତରେ ଆଉଟ୍ ଅଫ୍ ସିଲାବସ୍ ଆସିଥିଲା
ଆଉ ତ ଆପଣ କେମିତି ପୁଣି କେମିତି ସବୁ ଜିନିଷକୁ ଅ ମ୍ୟାନେଜ୍ କରିଲେ
ତ ମୁଁ ଜାଣିଥିଲି ଯୋଉ ଗୋଟେ ଆଉଟ ଅଫ୍ ସିଲାବସ୍ ଆସିଛି ତାର ଗ୍ରେସ୍ ମାର୍କ ମିଳିବ ତ ତା ମୁଁ ସେଇଗୁଡା ହିଁ କରିଥିଲି ଯୋଉଗୁଡାକ ଆଉଟ ଅଫ୍ ସିଲାବସ ଥିଲା ଆଉ ଯେତିକ ସିଲାବସ ରୁ ଆସିଥିଲା ସେଥିରୁ ବି କିଛି କୋଶ୍ଚିନ୍ କରିଥିଲି କିନ୍ତୁ ଅଧିକ ଆଉଟ୍ ଅଫ୍ ସିଲାବସ ର କରିଥିଲି କି ମତେ
ଯାହା ହଉ ଇୟୋ ତମର ବହୁତ ଯା ବଢିଆ ତମର ବହୁତ ତମେ ବହୁତ ଭାଗ୍ୟବାନ ମାନେ ଯୋଉଥିରେ କି ହଁ ବହୁତ କିଛି ପାଇଗଲ ମାର୍କ ହହ ପିଲା ପଇସା ପରିଶ୍ରମ କରିକି ବଉଥିବେ ବବତ ଭ ଭଗବାନ ଭଗବାନ ବହୁତ ଖୁସି ହେଇଛନ୍ତି ବୋଧେ ଅଧିକ ପରିଶ୍ରମ କରିଛ ସେଇଥିପାଇଁ ତମ ଗ୍ରେସ ମିଳିଗଲା ମାର୍କ ଆଉ ଆମ ବେଳେ ତ କୁହନ କୁହନ ଆମ ବେଳେ ବହୁତ କୋଶ୍ଚିନ ହାର୍ଡ ପ ପକେଇଥିଲା ଆମେ ଯେମିତି ପଢୁଥିଲୁ କିନ୍ତୁ ଏତେଟା କଣ କହିଲ ସେ ଟାଇମରେ ଉ ମ୍ୟାଥ ର କୋଶ୍ଚିନ୍ ଯୋଉ ଆସିଥିଲା ପ୍ରଶ୍ନ ଗୁଡାକ ବହୁତ ତ କଣ କହିଲ ଟିକେ ହାର୍ଡ ଥିଲା ଆଉ ଆମେ ସେତେଟା ମାନେ ଗଣିତ ର ସେ ଯୋଉ ଅ କିଛିଟା ଯୋଉ ପେପର ଅଛି ସେ ପେପର ଆମେ ସେତେଟା କନସେପ୍ଟ କ୍ଲିୟର ହେଇ ନଥିଲୁ ଆମର କଣ କହିଲ ହୁଁ କଲେଜ ଯୋଉ ସାର୍ ପଢାନ୍ତି ତାଙ୍କ ପାଠ ଟା ଆମେ ବୁଝୁ ଯେ କିନ୍ତୁ ବହୁତ ପିଲା ଥାଆନ୍ତି ନା। ସେତେଟା ଇଏ ହୁଏନି ଆମ ପାଇଁ।
ହଁ।
କିନ୍ତୁ ବହୁତ ଭଲ ଥିଲା ଯାହା ଭଲ ହେଇଥିଲା ଆଉ।
ଆଉ ଜାଣିଛ ଆମ
ଆଉ ଏବେ କଣ ଖାଇଥିଲ କଣ ଏ ସନ୍ଧ୍ୟା ବେଳେ?
ମୁଁ ଏଇ ଅ ଖାଇଥିଲି ଭାଇ ଆଣିଥିଲି ବରା, ସିଙ୍ଗଡ଼ା, ଘୁଗୁନି। ଆଉ ତମେ କଣ ଖାଇଥିଲ?
ମୁଁ ଏଇ ଚା ଟିକେ ପିଇଥିଲି ତା ସହିତ ଟିକେ ବିସ୍କୁଟ ଆଉ ମାନେ ଚା ସହିତ ଟିକେ ବିସ୍କୁଟ ତା ମଜା ସନ୍ଧ୍ୟାବେଳେ ଭଲ ଲାଗେ ତ। ଆଡେ ସେଇ ପି ଦେଇଥିଲେ ଗୋଟେ ବିସ୍ ଖାଇଥିଲି ଆଉ ତଁ ଚା
ହଁ। କିନ୍ତୁ ବେଶୀ ପିଏନି ବେଳେ ବେଳେ ଇଚ୍ଛା ହେଲେ କରିକି ନିଜେ ପିଇଦିଏ ଆଉ।
ତୁମେ ଚାହା କରି ଶିଖିଛ?
ନାଇଁ ଅ ମୁଁ ମସଲା ଚେୟା ଶିକିିଛି।
ମସଲା ଚା।
ହଁ କହିବି ମାନେ ତାର ରେସିପି
ୟସ୍ ୟେସ୍ କୁହନ୍ତୁ ମୁଁ ତ ବହୁତ ଜାଣିବାକୁ ବହୁତ ତୁ ଆଗ୍ରହୀତ ହଉଛି କାରଣ ତମେ ମସଲା ଯାହା ଶିଖିଛ ମୁଁ ବି ଟିକେ ଶିଖିଯିବି କି ତମେ କେମିତି କରୁଛ କଣ।
ହଁ। ଏଠି ଯୋଉ ଗୋଲାପ ଫୁଲ ଯଦି ବି ହବ ଟିକେ
ମାନେ ଗୋଲାପ ଫୁଲ ତମେ ଯୋଉଟା କହୁଛ କୋଉ ଗଲାପ ଫୁଲ ମାନେ ଯୋଉ ଧଳା ଅଛି ନାଲି ଅଛି। ବହୁତ ସାରା ଗୋମା ବହୁତ କଲ ଓ ଆଛା ଆଛା।
ହଁ।
ମାନେ ଆମ ତମେ ଯୋଉ ମସଲା କଥା କହୁଛ ସେ ମସଲା କ୍ଵଣ୍ଟିଟି ଦେଖିକି ମାନେ ପରିମାଣ ଦେଖିକି ପକାଯିବ ନା କଣ କେମିତି?
ହଁ ପରିମାଣ ସବୁ ସେମ ସେମ ହିସାବରେ ହିଁ ନେବେ ଅ ଯେମିତି କିି ଗୋଲମରିଚ ଟିକେ ମାନେ ପଚାଶ ଗ୍ରାମ ନେଇଯିବେ।
ମତେ ଗୋଟେ କଥା କହୁ ଧର କପ କପ୍ ଏ କ୍ଷୀର ମୁଁ ନେଇଛି ତା ଦେହରେ ପାଣି ଆଡ କରିବି ନା ମାନେ ପାଣି ମିଶେଇବି ନା ମିଶେଇବି? ହୁଁ।
ଧର ଯଦି ଆପଣଙ୍କର ବହୁତ ଲୋକ ଥିବେ କି ଆପଣ ଯଦି ନିଜ ପାଇଁ କିଛି କରିବାକୁ ଚାହୁଁ ଯଦି କ୍ଷୀର ଅ ଠିକ କ୍ୟାଣ୍ଟିଟି ଥିବ ତ ପାଣି ମିଶେଇବେନି ଯଦି କମ ଥିବ ଆପଣ ଚାହିଁଲେ ପାଣି ମିଶେଇକି ଫୁ
ଆମର ଯୋଉ ଖାଲି କ୍ଷୀରଟା ଯୋଉଟା ସେଇଥିରେ ଚା ଟା ବନେଇ ବହୁତ ବଢିଆ ଲାଗି ଜାଣିଛ ନା?
ହଁ ଶୁଦ୍ଧ ପୁରା।
ହଁ ତାପରେ ମସଲାରେ ତମେ କଣ କଣ ମିଶେଇବ ବୋଲି କହୁଥିଲ?
ଅ ମସଲାରେ ଯେମିତି କିି ଅ ଗୋଲମରିଚ ଆଉ ଅ ଗୋଲାପ ଫୁଲର ଯୋଉ ପାଖୁଡା ଆଉ ଆପଣଙ୍କ ଇଚ୍ଛା ଅନୁସାରେ ଆପଣ ଅ ଆପଣଙ୍କୁ ଚା ଆପଣଙ୍କୁ ଚା କରି ଆସ ତ?
ହଁ ମତେ ଆସେ ମତେ। ମତେ ଆସେ ମୁଁ ଜାଣିଛି କଳା ବ୍ଲାକ୍ ଟି ବନେଇଦେବି।
ଆଉ ଅଦା ବି ପକେଇ ପେଇ ପାରିବେ ତ ଏତିକ
ପାଇଁ
ହଁ ଆପଣ ଅଦା ବି ମିଶେଇ ପାରିବେ ଆଉ ଅ ଏତିକି ମସଲା ହି ଆପଣ ରେଡି କରିଦେବେ ତା
ଆଉ ଆମର ସହିତ ଯୋଉ ଗୁଜୁରାତି ପକାନ୍ତି ସେ ଆଉ ଡାଲଚିନି ଏଟା ୟୁଜ୍ କରାଯାଏ।
ହଁ ମୁଁ ଗୁଜୁରାତି ବା କହିଲି। ଡାଲଚିନି ଆପଣ ହଁ ତେଜପତ୍ର ବି ପକେଇ ପାରିବେ ମୁଁ କହିଲି ଆପଣଙ୍କୁ ଯାହା ଯାହା ପସନ୍ଦ ତା ରେ ପକେଇବା ପାଇଁ ଆପଣ ସେଥିରେ। ହେଇପାରିବେ ତ ନାଇଁ ନାଇଁ ନାଇଁ ନ ମସଲା କହିଲେ ମାନେ ମସଲା କହିଲେ ମାନେ ଆପଣ ଚାହାରେ ଯେତିକି ପକାନ୍ତି ସେଇଗୁଡ଼ା ହିଁ କହୁଛି ମୁଁ ଅଲଗା ମାନେ ତରକାରୀ ଭଜା ଆଉ ପକୁଡ଼ି ଏସବୁରେ ଯୋଉ ମିଶାନ୍ତି ତାକୁ ସବୁ କିଛି ମିଶେଇବେନି ବାସ୍ ଆପଣ ଚାହା ଯେମତି କରନ୍ତି ସେମିତି ହି ସେଥିରେ ଯୋଉ ଜିନିଷ ପକାନ୍ତି ସବୁ ଆପଣ ସେଥିରେ ବି ମିଶେଇ ପାରିବେ ମସଲା ଚାହା ରେ ମିଶେଇ ପାରିବେ ବୁଝିପାରିଲେ।
ଆଜ୍ଞା।
ତ ସେ ମସଲା କୁ ସେ ଫୁଟୁଥିବା କ୍ଷୀରରେ ପକେଇଦେବେ ତାପରେ ଚା ପତି ବି ପକେଇଦବେ।
ମାନେ ଯୋଉ ଚା ପତିର ଯୋଉ ଆମର ଆସୁଛି କଣ କହିଲ ଅଟା ଟାଟା ଚା ଆଉ ଗୋଟେ ଆସୁଛି ଆମର ତେଜ ର ଯୋଉ କହୁଛି କ କୁହ ହଁ ତାଜମହଲ ଏଇଟା ଆମର କୋଉଟା ଆସୁଛି ଜାଣିଛ ଯୋଉ ଟା ଦେଖିନ ଗୋଡା ଗୋଡା ଚା ପ ତି ମାନେ ଟିକେ ବଡ ବଡ ଦାନା ତାର
ହଁ ହଁ ହଁ।
ସେଇଟା କେବେ ଟ୍ରାଏ କରିଛନ୍ତି? ତମର କୋଉ ଭଳିଆ ଚାପତି ଆସେ କି ଛୋଟ ଛୋଟ ଦାନା ।
ତ ତାଜମହଲର ଚା ଆସେ।
ଆମର କଣ କହିଲ ଆମର ଦିପ୍ର ଆମର ଛୋଟ ଛୋଟ ଦାନା ବି ଆସେ ଆଉ ସେ ବଡ ବାଲା ଦେଲା ଆଉ ବଡ ବାଲା ଦାନାଟାର ବାସ୍ନା ଟିକେ ବହୁତ ଅଲଗା ଜାଣିଛ ନା ତାର ସବୁ ପ୍ରକାର ଯେତେ ମିଶିଥିବା ମତେ ଲାଗୁ ସେ ସବୁର ର ଯଦି ତମେ ମସା ଯୋଉ ବତଉନା ସେ ମସଲାର ସବୁ ମାନେ ସ୍ମେଲ ଟା ବହୁତ ବଢିଆ ଆସେ।
ଆଚ୍ଛା ତାହେଲେ ତାର ବାସ୍ନା ବହୁତ ଭଲ।
ହଁ ତମେ କେବେ ଆଣିକି ଟ୍ରାଏ କରିବ ବହୁତ ଭଲ୍ ଭଲ ଲାଗିବ।
ହୁଁ ହଁ ଟ୍ରାଏ କରିବି ଯଦି ତମେ ମତେ ଆଣିକି ଦେଇପାରିବ ତ ଭଲ କଥା ମତେ ବି ଶିଖେଇ ପାରିବ ତମେ ।
ହଉ ଶୁଣ କେବେ ଗୋଟେ ଆସ ଆମ ଘର ଆଡେ ହଁ ଆଉ ମତେ କହିକି ଆସିବ କହିକି ଆସିଲେ ସେ ଅନୁସାରେ ମୁଁ ବନେଇବି ଆମେ ଟିକେ ଚା ର ଖଟି କରିବା ଆଉ ମୁଁ କିଛି ସାଙ୍ଗକୁ ଡାକିଦେବି ଆମେ ମିଶିକି ତମେ ଆମ ମୋ ସାଙ୍ଗମାନଙ୍କ ସହିତ ମିଶିବ ବହୁତ ଭଲ ଲାଗିବ ଜାଣିଛ ଆମେ ଏଠି ବହୁତ ହଁ ବହୁତ ସାରା ପିଲା ଅଛନ୍ତି କି ଆମେ ବସିକି ଖଟି କରୁ ଆଉ ତମେ ବି ଆସିବ ଆମେ ମିଶିକି ଚା ଖଟି ଗୋଟେ କରିବା ଆଉ ତା ସହିତ ଟିକେ ରସ୍କିଟ ନଡୁଆ ତାସହିତ ଟିକେ
ହଁ କିଛି ସ୍ନାକ୍ସ ବି ହଁ ହଁ ସେଇଟା ମୁଁ ସବୁବେଳେ ଖାଏ।
ୱାଓ ସେ ଟା ବି ତ ମତେ ବହୁତ ଭଲ ଲାଗେ।ମାନେ ଟିକେ ଚା ସହିତ ତା ଯୋଉ ମିଠା ମିଠା ଗୁଜୁରାତିର ବାସ୍ନା
ହଁ ଆଉ ଜାଣିଛନ୍ତି ନା ଏଇ ଯୋଉ ଗୁଜୁରାତି ତିର ଗୋଟେ ବିସ୍କିଟ ଥାଏ।ଇ ଟାଇମ୍ ନା କଣ ଗୋଟେ ତ ସେଇଟା ଚା ସହିତ ଖାଇବା ବହୁତ ହି ସ୍ଵାଦ ତାର ଅଲଗା ଥାଏ ମାନେ
ଅଲ ହଁ ମତେ ଟିକେ କଣ କହିଲ ମୁଁ ଖାଏନି କିନ୍ତୁ କିନ୍ତୁ ମତେ ଅଧିକ ମିଠା ବାଲା ଜିନିଷ ନା ମୁଁ ଏତେ ଖାଇପାରିନି।ମତେ ବା ମତେ ପାଟି ବାନ୍ଧିଦିଏ ମୋର। କିନ୍ତୁ ଇ ଟାଇମ ତ ଛୋଟବେଳେ ମୁ ବହୁ ଖାଇଛି ମାନେ ଏବେ ତ ବଡ ହେଇଲେଣି ମୁଁ ବିସ୍କୁଟ ବଗେରା ଏତେ ଖାଉନି।
ହଁ ହଁ ଠିକ କହିଲ ଇ ଟାଇମ ବିସ୍କିଟ
ଇ ଟାଇମ ହଁ ତାର ତା ଜରି ଟା କେମିତି-ତି-ତି ଜାଣିଛନ୍ତି ନା ମନେ ଅଛି ନା ନାଇଁ କୁହନ୍ତି ଦେଖିଆ
ସବୁଜ କଲର ଥାଏ।
ପ ସବୁଜ ଆଉ ନୀଳ କଲର।
ହଁ ଠିକ କଥା କହିଲେ ଆପଣ। ଆଉ ପାର୍ଲେଜି ବିସ୍କିଟ ବି ଖାଇବାକୁ
ହଁ ଛୋଟ ବେଳର ପାଲେଜି ବିସ୍କୁଟ ଆଉ ଟାଇଗର ବିସ୍ କୁଟ ଯୋଉ ଚାଲୁଥିଲା।ସେଟା ଯୋଉ ବାସ୍ନା ଆଉ ତାର ଯିଏ ସବୁବେଳେ ଆମ ଟିକେ ଏ ସ୍କୁଲ ଯିବୁ କି ଟିଉସନ ଯିବୁ ଅ ତାକୁ କଣ କରମି କହିଲ ସେତେବେଳେ ପାଞ୍ଚ ଟଙ୍କା ମିଳୁଥିଲା। ତାକୁ ପାନିରେ ଟିକେ ବୁଡେଇ ଦେଇ ଖାଇ ଦେଇେଇକି ପଳେଇମି। ପାନିବୁଡ଼େଇ ଖାଇବା ଟା ବେଶୀ ଭଲ ଲାଗେ।
ଛୁଆ ବେଳର ସ୍ମୃତି, ବହୁତ ଅଲଗା ଥି
ହୁଁ। ବହୁତ ଅଲଗା କୁହନା କୁହନା ଛୋଟ ବେଳେ ବହୁତ ବଢିଆ ଲାଗୁଥିଲା। ବାଟି ମୁଁ ଖେଳିଛି ଯେ ମାନେ ଏତେଟା ଖେଳି ପାରେନି। କିନ୍ତୁ ଆଉ ସବୁ ଖେଳ ଖେଳିଛି। ଆମେ ଖେଳୁ କଣ କହିଲ ଆମର ଯୋଉ କିଛି ପିଲା ଅଛନ୍ତି ତାଙ୍କ ସାଙ୍ଗମାନେ କଣ ଖେଳି ଜାଣିଛ
ହଁ କିସ୍ କିସ୍ ରଙ୍ଗ କାଶଆ ରଙ୍ଗ, ହଁ ଲୁଚକାଳି କିନ୍ତୁ ମତେ ବି ସବୁବେଳେ, ହଁ ଆମର ଯୋଉ ପିଲା ବେଳେ ଯୋଉ ଖେଳନ୍ତି ମୋ ସାଙ୍ଗମାନେ ମତେ ସବୁବେଳେ ଚୋର କରିଦିଅନ୍ତି।
ସେ ଯୋଉ ମଜ ଯାହା ଲାଗେ, ଖାଲି ଖୋଜୁଥିବ। ଯୋଉ ମଜା ଲାଗୁଥିବ ଚୋର ହବ ତାର ମଜା ଅଲଗା ମୁଁ ତ ବହୁତ କମ ଚୋର ହୁଏ ମାନେ ମୁଁ ପ୍ରାୟତ ହୁଏ ହିଁ ନାହିଁ। ଚୋର।
ନାଇଁ ଚୋର ହେଲେ କଣ କହିଲ ସିଏ ମତେ ସବୁବେଳେ ଫସେଇ ଦିଅନ୍ତି।ମୁଁ ଚୋର ହେଲେ ସିଏ ମାନେ ଏମିତି ଜାଗାରେ ଲୁଚନ୍ତି ଯେ ତାଙ୍କୁ ଖୋଜିକି ପାଇବା ହିଁ ଭାରି କଷ୍ଟ।
ସି ତ ମଜା ସେଇତ ବହୁତ ମଜା ମାନେ ଖୋଜିକି ପାଇବାର ମଜା ଅଲଗା।ଆମେ କିଏ କୋଉଠି ଜାଣିଛ କେମିତି ନୁଚୁ? କିଏ କା ଘ ଗୁହାଳ ଭିତରେ ପଶିଲାଣି ତ କିଏ କାହା ତାଜା ଉପରେ ଚଲଲାଣି କିଏ କାହା ଗଛ ମୂଳେ ଏମିତି ନ ମୁଁ ଜଣେ ଚରଇଥିବା କଥା ମିଶିକି ଯିମୁଁ ଧଡ଼ କିଣି ଧରିଦ ମୁଁ ତାକୁ ତାପରେ ଆମର ଏଟା ରେସ୍ କୁହନ୍ତି ଏଠି ମାନେ ଯୋଉଟା ଯିଏ ଚୋର ହେଇଥିବ ତା ଧରି ମୁୁ ମୁ ରେ ତମ
ଆମର ଏଠି ହେଇପାରିଲୁ ହେଇପାରିଲୁ ଏମିତି କୁହନ୍ତି।
ବହୁତ ମଜା ହୁଏନି ଛୋଟବେେଳେ।
ହଁ ବହୁତ ମଜା ହ ଆଉ ଧର ଯିଏ ଫାଷ୍ଟ ବାହାରିବ ସିଏ ଆମର ଚୋର ହୁଏ ଯିଏ ବାହାରିବ ତାକୁ ଏକ ବୋଲି ଗଣନ୍ତି, ଯିଏ ଦୁଇରେ ବାହାରିବ ଦୁଇ ବୋଲି ଗଣନ୍ତି, ଯିଏ ତିନିରେ ବାହାରିବ, ତିନି